ଆଜ୍ଞା। ଆଜ୍ଞା।
ଆଜ୍ଞା ଆପଣ ମତେ-ଏ ଆଜ୍ଞା ଭଲ ଅଛି। ଆପଣ ମତେ ମନେ ପକେଇଥିବାରୁ ମୁଁ ବହୁତ ଖୁସି। ତି ହଉଛି।
ଆଜ୍ଞା ଆଜ୍ଞା ବହୁତ ବହୁତ ଧନ୍ୟବାଦ। ଆପଣ ବି ମୋ ସହିତ କଥା ହବାକୁ ଚାହୁଁଛନ୍ତି।
ଆଜ୍ଞା। ତ ଚାହିଁ ରହିଛି ଆପଣ ମତେ ମନେ ପକେଇଲେ ମୁଁ ଆପଣଙ୍କ ସହିତ ତ ବାର୍ତ୍ତାଳପ କରିବି। ଆ ଆଉ କୁହନ୍ତୁ ଆଜିର ଦିନଟି ଆପଣଙ୍କର କେମିତି କ ଟିଛି।
ଆଜି ଡେଲି ସକାଳୁ ଯେମିତି ଡେଲି ଉଠିବା ଆଉ ଆଗଦ ଆମର ଗାଧେଇକି ଠାକୁର ପୂଜା କରି ତାପରେ ଏଠୁ ରୋଷେଇ ବାସ୍ ପିଲା ଛୁଆଙ୍କ କଥା ବୁଝିବା ଏମିତି ଆଉ ଘର ଦ୍ୱାର ଖରିକିବା। ବାସନ ମାଜିବା ଆମର ଏମତି ହିଁ ଚାଲିଛି ଆଉ ଆପଣଙ୍କର କୁହନ୍ତୁ।
ହଁ ମୋର ବି ବହୁତ ଭଲରେ କଟିଛି ଶରୀର ଟିକେ ଅସୁସ୍ଥ ଅଛି। ଫିର ବି ଭଲରେ କଟିଛି।
ଆଉ ଆପଣଙ୍କ ପାଠ ପଢା କେମିତି କଣ ଚାଲିଛି?
ହୁଁ ଚାଲିଛି ଠିକ ଠାକ ତ ଭଗବାନଙ୍କ ଦୟାରୁ ଯାହା ହବ ଆଉ।
ଆଜ୍ଞା ଆଉ କୁଆଡେ ବୁଲିବାକୁ ଯାଉଛନ୍ତି? ଭଲ ଜାଗା ଆଉ ପୁରୀ ବୁଲିବାକୁ ଯାଇଛନ୍ତି କେବେ?
ହଁ ଯାଇଛି ଏବେ ଏବେ ତ ଯାଇଥିଲୁ ବହୁତ ଭଲ ମାନେ ଅନୁଭବଟେ ନେଇକି ଆଇଚି ସେଠୁ।
ସତ ଆଉ ଟିକେ ଆମ ପୁରୀ ବିଷୟରେ କୁହନ୍ତୁ ମୁଁ ଟିକେ ଶୁଣେ ଆଜ୍ଞା।
ପୁରୀ ଜଗନ୍ନାଥ ଆମ ବଡ ଠାକୁର ତାଙ୍କ କଥା କହିଲେ ଆଖିରୁ ଲୁହ ଆସେ। ତାଙ୍କ ବିନା ଡକରାରେ କେହି ସେଠିକି ଯାଇପାରନ୍ତିନି। ଠିକ ସେମତି ଆମେ ଯାଇଥିଲୁ ବହୁ ଯାଇଥିଲୁ ସେଠିକି ବର୍ଷା ପବନ ହଉଥାଏ ଆମେ ଯାଇଥିଲୁ ଯାଇକିନା ସେଠି ଦର୍ଶନ କଲୁ। ବହୁତ ରାତି ହେଇଯାଇଥିଲା ନିହାତି ଦିଟା ତିନିଟା ରାତି। ଦର୍ଶନ କରିକି ଦର୍ଶନ କଲୁ ବି ସିଏ ବହୁତ କଷ୍ଟରେ ଏତେ ଭିଡ ଏତେ ଭିଡ ହେଇଥିଲା ଲୋକ ପୁରା ଚପା ଚପି ଦଳା ଦଳି। କେବେ ଭାବିିନଥିଲୁ ଏତେ ରାତିରେ ବି ଲୋକ ଏତେ ହଉଥିବେ। ସେ କାଳିଆ ଠାକୁରର ମା ଯେ ଲୋକ ଙ୍କୁ ଖାଲି ଟାଣି ଆଣୁଛି ତା ଆଡ଼କୁ।
ସତରେ ଆପଣଙ୍କ କଥା ଶୁଣି ମୋର ବି ଜଗାକୁ ଦେଖିବାକୁ ବହୁତ ଇଚ୍ଛା ହଉଛି।
ସେତିକି ଖାଲି ନୁହେଁ ଶୁଣନ୍ତୁ ତାପରେ ଆମେ ସେଠୁ ବାହାରି ଆସିଲା ବେଳକୁ ଭୋକ ମାନେ ପ୍ରବଳ କଣ ଖାଇବୁ? ଆନନ୍ଦ ବଜାରରେ ପଶୁ ପଶୁ ଅଭଡା ବଣ୍ଟା ହଉଛି। ଖାଇଲୁ ଶାନ୍ତିରେ ଖାଇକି ଯାଇ ସ୍ନାନ ମଣ୍ଡପରେ ଶୋଇଲୁ।
ଆଜ୍ଞା।
ସେଇ ଯୋଉ ସୁଖ ସ୍ଵର୍ଗ ସୁଖ ଠାରୁ ବି ବଳିଯିବ।
ଆଜ୍ଞା।
ତାପରେ ବଡ ଦାଣ୍ଡରେ ଯାଇ ଶୋଇଲୁ ସକାଳ ହେଇଗଲା। ଗଲୁ କୁହନ୍ତି କଣ ଅଭଡା ଖାଇଲେ ଯାଇ ପାଦ ଧୁଅନ୍ତି ସମୁଦ୍ରରେ। ଆମେ ଗଲୁ ସମୁଦ୍ରରେ ଯାଇ ପାଦ ଧୋଇକି ଗାଧେଇ ପାଧେଇ
ଆଜ୍ଞା।
ତାପରେ ଯାଇଥିଲୁ ଭଗବାନ ଯୋଉଠି ଚାପ ଖେଳନ୍ତି
ଆଜ୍ଞା।
ସେ ନଦୀଟା ନା କଣ, ମନେ ପଡୁନି, ଉ ପୋଖରୀ ନା?
ସେଟା ମୁଁ ତ କହିପାରିବିନି, ଆଜ୍ଞା। ଆମ ଶ୍ୱଶୁରଙ୍କ ନାଁ ହବ।
ଆଛା, ଆଛା, ନରେନ୍ଦ୍ର ପୋଖରୀରେ ସ୍ନାନ ସାରିକି ଘରକୁ ପ୍ରତ୍ୟାବର୍ତ୍ତନ କଲୁ ଆଉ
ଆଜ୍ଞା, ମୋ ଜୀବନରେ ବି ଗୋଟେ ଅନୁଭୂତି ଅଛି। ମୁଁ ଯେତେବେଳେ ବିବାହ ବନ୍ଧନରେ, ମୁଁ ଯେତେବେଳେ ବିବାହ ବନ୍ଧନରେ ବାନ୍ଧ ହେଇ ନଥିଲି, ଉଁ ମୁଁ ଶୁଣିଥିଲି ଯେ -କାଳିଆଙ୍କ ପାଖ ପାଖରେ ଛୁଆଁ ଛୁତି କିଛି ନାହିଁ ହେଲା, ଆମର ଜାଣିଥିବ, ଆମର ସ୍ତ୍ରୀ ଲୋକଙ୍କର ଆଉ ସେଇ ଟାଇମ ରେ ମୁଁ ଜଗନ୍ନାଥଙ୍କ ପାଖକୁ ପଳେଇଛି। ପୁରୀରେ ଜଷ୍ଟ ସମୁଦ୍ର ଭିତରେ ମୁଁ ପଶିଛି, ଗୋଟେ ଲେହୁ ମାନେ ଢେଉ ଆସିଲା, ଏମିତି ମୋର ପୁରା ଗୋଡ ମାନେ ଆଣ୍ଠୁେଇକି ମୁଁ ପଡିଗଲି, ଏ ସେ ପାଣି ଭିତରେ ମୋ ପୁରା ଆଣ୍ଠୁ ର ଯୋଉ ଚକି ଟା ସେଇଟା ମୋର ବୁଲିଗଲା, ମୁଁ ଆଉ ଚାଲି ପାରଲିିନି। ଜାଣିଛନ୍ତି? ସେଇଥିରେ ଛୋଟେଇ, ଛୋଟେଇ, ମନ୍ଦିର ବୁଲି ଗୋଟେ ଘରକୁ ଆସିଲି। ବା କେବଳ ଆମର ମାନିବା କଥା ଯେ -ଜଗନ୍ନାଥଙ୍କ ରେ ଜାତି ଅଜାତି ଛୁଆଁ ଛୁତ ନାହିଁ। ସେତେବେଳେ ତ ମୁଁ ମାନେ ଛୋଟ ଥିଲି ଆଉ ମାତ୍ର ମତେ ପନ୍ଦର ଷୋହଳ ବର୍ଷ ବୋଧେ ହେଇଥିଲା ମୁ ଭାବୁଛି, ଉ ସେତେବେଳେ ଆଉ ମୁଁ ବୁଝି ପାରିିନଥିଲି ଯେ -କୋଉ ଛୁଆଛୁତି ନାଇଁ କେବଳ ଯୋଉ ମାନେ କାଳିଆ ପାଖରେ ମାନେ ଜାତି ଅଜାତି କିଛି ଧରା ଯାଏନି, ସବୁ ଜାତି ସେଠି ସମାନ କିନ୍ତୁ ମୁଁ ସେଇଟା ବୁଝି ପାରିିନଥିଲି। ମୁଁ ପଳେଇଥିଲି, ମାନେ ଯିବା କଥା ନୁହଁ ମୁଁ ପଳେଇଥିଲି ବହୁତ କଷ୍ଟ ପାଇଛି ଆଉ ତାପରେ ତମ ବାହାଘର ତା ପରେ ମୋ ଝିଅ ପାଟି ଫିଟିଲା ତ ଜୟ ଜଗନ୍ନାଥ କହିଲା। ସେଠୁ ଜୟ ଜଗନ୍ନାଥ କହିଲା ବୋଲି, ତାକୁ ଜଗା ପୁରା ସାଙ୍ଗେ ସାଙ୍ଗେ ଟାଣି ନେଇ ଗଲେ, ମୋ ଝିଅ ଚାଲି ନଥିଲା ଜଗନ୍ନାଥଙ୍କୁ, ଯୋଉ ଭିଡ ଯୋଉ କଷ୍ଟରେ ଦେଖିକି ଆସିଛି। ମାନେ ଆମେ କାନ୍ଦିଚୁ ସେଦିନ, ଏତେ ଭିଡ ଦଳା ଚକଡା, ଆମେ ପୁରା ସେଦିନ କାନ୍ଦିଛୁ। କାହିଁଛନ୍ତି।
ଆଜ୍ଞା।
ଆଉ ଆପଣ ଯୋଉ ଦେଓଗଡରେ ରହୁଛନ୍ତି, ସେଠି ସବୁ କଣ ଭଲ ଭଲ କଥା ଅଛି। ଅଛ
ହଁ ସେଠି ଏବେ ବି ରାଜମହଲ ଅଛି, ସେଠି ଏବେ ବି ରାଜା ଅଛନ୍ତି।
ଆଛା, ତାହେଲେ ତ ଆମେ ନିଶ୍ଚୟ ଯିବୁ, ଆପଣଙ୍କ ପାଖକୁ ବୁଲିବାକୁ ଆଉ
ବାମଣ୍ଡା ରାଜା ଅଛନ୍ତି, ପାଖରେ ଜଳପ୍ରପାତ ବି ଅଛି। ଅତି ମନୋହର ଦୃଶ୍ୟ ସେଇଟା। ଗଲେ ଆପଣଙ୍କ ହୃଦୟ ଉପରେ ଆନନ୍ଦିତ ହେଇଯିବ। ସବୁ ଚିନ୍ତା କୁ ବି ଦୂର କରିଦେବେ, ଆପଣ ସେଇ ଜାଗାକୁ ଗଲେ।
ତମେ ସବୁ ଜାଗା ଦେଖି ସାରିଲଣି?
ବହୁତ ଗୁଡା ସ୍ଥାନ ତ ଅଛି, ହେଲେ ମୁଁ ଗୋଟେ ଜାଗାକୁ ଯାଇଛି। ପ୍ରଧାନ ପାଟ ଜଳପ୍ରପାତ। କଣ କହିଲେ?
ମୁଁ କହିଲି। ମାନେ, ଆପଣ ସେ ଯୋଉ' ଦେଓଗଡରେ ମାନେ ସତରେ, ରାଜାଙ୍କୁ ଦେଖିଛନ୍ତି?
ନାଇଁ ରାଜାଙ୍କୁ ମୁଁ ଦେଖିନି। କିନ୍ତୁ ସେଠିକାର, ଯୋଉ ବାସିନ୍ଦା ମାନେ ସେମାନେ ସବୁ କୁହନ୍ତି, କି ରାଜା ଅଛନ୍ତି। ଵାମଣ୍ଡା ରାଜା ଅଛନ୍ତି, ଏବେ ବି। ଆଉ ରାଜମହଲ ବି ଅଛି। ଦୂରରୁ, ଦେଖାଯାଏ। ଆଉ' ପାହାଡ ପର୍ବତ ସିଏତ, ହଁ ପାହାଡ ପର୍ବତ ସିଏ ତ, ସବୁ ସୌନ୍ଦର୍ଯ୍ୟ ପୁରା ଆଉ। ତ, ପ୍ରାକୃତିକ ସୌନ୍ଦର୍ଯ୍ୟ, ଭରିପୁର ହେଇକି ସେଇଠି ଅଛି।
ଆଉ'ତାହେଲେ ଆମ ସପରିବାରଙ୍କୁ, କେବେ ବୁଲେଇ ସେଠିକି ନିଅନ୍ତୁ?
ନିହାତି, ନିହାତି।
ଆଉ, ଆମେ ଆପଣଙ୍କ ଅପେକ୍ଷାରେ ରହିଲୁ।
ଆଜ୍ଞା। ସେଠି ଚାଉଳ ବରା ଫେମସ। ପ୍ରସିଦ୍ଧ ପୁରା ସେଠି, ଚାଉଳ ବରା।
ଆ, ଆପଣ ତା ସ୍ଵାଦ ଚାଖିଛନ୍ତି। ମୁଁ ଖାଇନି କେବେ। କିନ୍ତୁ ଶୁଣିଛି।
ହଁ ଖାଇଛୁ ନା?
ଖାଇଛନ୍ତି, ତିଆରି କରିପାରିବେ?
ହଁ। କିଛି, ମାନେ କିଛି ସେଇଟା, ବନେଇବା ପାଇଁକା କିଛି ବି ମାନେ କଷ୍ଟ ନୁହେଁ। ଚାଉଳ, ଉଷୁନା ଚାଉଳରେ ହୁଏ। ଉଷୁନା ଚାଉଳ, ବିରି ଅଳ୍ପ ଦେଇକିନି ସେଇଟା ବଟା ଯାଇ କି ରଖାଯିବ। ଛୋଟ, ଛୋଟ ଯେମିତି ବଢି ପାରୁନାହାନ୍ତି?
ଆଜ୍ଞା।
କଣ, ସେଇଟାକୁ ତେଲରେ ପକେଇବେ। ସିଏ ଛାଏଁ, ଛାଏଁ ଟୁମୁ, ଟୁମ ହେଇକି। ଗୋଲ, ଗୋଲ ହେଇଯିବ। ତାପରେ ତା ସହିତ ପା ତଲ, ଘାଣ୍ଟା ଚଟନୀ। ପାତାଲ ଘାଣ୍ଟା କଣ ଜାଣିଛନ୍ତି?
ଏ ନା ମୁଁ ଆଜି ନୂଆ ଶୁଣୁଛି।
ଟମାଟୋ
ହଁ, ଟମାଟୋ ରେ ହେଇଥାଏ। ବିଲାତି, ବାଇଗଣ ଆମର ଯୋଉ
ହଁ, ତାକୁ ପାତାଲ ଘାଣ୍ଟା କହନ୍ତି। ପାତାଲ ଘାଣ୍ଟା ଚାଟନୀ। ରଇସା ଜାଣିଛନ୍ତି? ରଇସା।
ନା ମୁଁ ନୂଆ ସବୁ ଶୁଣୁଛି। ଆପଣ ସବୁ ତାର ପ୍ରସ୍ତୁତ ପ୍ରଣାଳୀ, ଗୁଡା ଜାଣିଛନ୍ତି? ଝୁଡଙ୍ଗ ଯୋଉ ପରିବା। ପୁଣି, ସେଇଥିରେ ହୁଏ? ହଁ, ହଁ କଖାରୁ
ହଁ।
ହଁ।
ଆଉ କଣ, ଅଛି ପରିବା? ମନେ ପଡ଼ିଲେ ମୁଁ ଆପଣଙ୍କୁ କହିବି। ମୁଁ ବି ଯେତେବେଳେ, ସେ ଠିକି, ଗଲି ମୁଁ ଏଇ ସବୁ ଜିନିଷ ନୂଆ, ନୂଆ ତାଙ୍କ ଠାରୁ ସବୁ ଶିଖିଲି।
ଆଜ୍ଞା। ହୁଁ ଆଉ ତାହେଲେ, ଆପଣ ସେଠିକା ଖାଦ୍ୟ ସବୁ, ଚାଖିକି ଆସିଛନ୍ତି?
ହଁ, କିନ୍ତୁ ଆମ କଟକ ପରିକା, ଦହିବରା ସେଠି ମିଳିବନି।
ଆଚ୍ଛା ଏମି
କି ଆମ କଟକରେ, ଗୁପ୍ ଚୁପ୍ ଭଳିଆ, ସେଠି ଗୁପ୍ ଚୁପ୍ ମିଳିବନି। ତାଙ୍କ ଏ ଗୁପ୍ ଚୁପ୍ ହଉଛି ହଳଦିଆ।
ଆଚ୍ଛା। ଆଉ ସ୍ୱାଦ?
ସ୍ଵାଦ ମଧ୍ୟମ।
ତ ଆମ କଟକ ପରି ନୁହେଁ।
ସେଥିପାଇଁ ତ ଆମେ ତ ଦେବଗଡ଼କୁ ଯାଉ ଆମ କଟକର ଖାଇବାକୁ ମିସ୍ କରୁ। ବହୁତ ମନେ ପକଉ।
ଆଜ୍ଞା। ବନ୍ଧୁ ଆପଣ ରାତ୍ରି ଭୋଜନ କରି ସାରିଲେଣି?
ଆଜ୍ଞା, ଆଜ୍ଞା ଆଜି ଆମର ଗୋଟେ ଛୋଟ ଭୋଜି ଟେ ଥିଲା। ଯାଇଥିଲୁ ଖାଇକି ଆସିଛୁ।
ଆଜ୍ଞା। ତାହେଲେ ଏଥରକ, ଆଜ୍ଞା
ଆପ
ଆଜ୍ଞା, ଆଜ୍ଞା, ଆଜ୍ଞା ଆମେ ଟି କେ ଶୀଘ୍ର କରିଦଉ ରାତ୍ରି ଭୋଜନ। କାହିଁକିନା କୁହନ୍ତି ବେଶୀ ରାତିରେ ଖାଇଲେ ମାନେ ଖାଦ୍ୟ ଠିକ ସେ ହଜମ ହୁଏନି। ଆଉ ପେଟରେ ସେ ଖାଦ୍ୟ ଟା ପଚେ ହଜମ ନ ହେଇକି। ଅ, ସେଥିପାଇଁ କାହିଁକିନା ଆମେ ଶୋଇ ପଡୁନା ଆଉ କିଛି କାମ କରୁନା। ସେଥିପାଇଁ ଆମେ ଟିକେ ଶୀଘ୍ର ଖାଇଦଉ। ଖାଇକି ଟିକେ ଚଲାବୁଲା କରି ସାରିକି ତାପରେ ଶୋଇ
ଆଜ୍ଞା, ଆଜ୍ଞା ଆପଣ ଭଲ କରି
ଆଜ୍ଞା ବନ୍ଧୁ ଆଉ ଆପଣ ଶୁଅନ୍ତୁ। ଶୟନ କ କ୍ଷକୁ ଯାଇ ଭଲ ନିଦ୍ରା ଆଜ୍ଞା ଧନ୍ୟବାଦ।